ହ୍ୟାଲୋ ହୁଁ କହ ଆଲୋ
ନା ନା ନା ହଁ ତ ସେ ଆରେ ସେଇଟା ଜାଣିଚୁ ଗୋଟେ ଭୁଲ ବାହାରି ଯାଉଚିରେ ଭଲ ଜାଣି ହୋଉନି କହି ଯାଉଚି।
ହଁ ବା ତୁ ନା ନା ନା ସେତେବେଳେ ଭୁଲେ ନା ଆରେ ଥିଲେ ଦେଖ ମୋର ନମ୍ବର ଅଲଗା ଥିଲା ବୋଲି ମୁଁ ଜାଣିନି ହେଲା।
ହଁ ହଁ ସେଇଆ ତମ ମୁଁ ସେଇଆ କୋହୁଚି ହୋଉନି କଣ ପାଇଁକି?
ଟିକେ ବୁଦ୍ଧି ଆସିନି ହେଲା ମୁଁ ଜାଣିନି କି ମୋର ଅଲଗା ଅଲଗା ବାଇକି ହେଲା ସେ ପିଲାଟା ମତେ କହିଲା ଯେ ମୁଁ ମାନେ ସେ ପିଲାକୁ ମୁଁ ଧନ୍ୟବାଦ କହିଚି ଜାଣିଚୁ ଏକାଥର। ସେ ମତେ କୋହୁଚି ତ ମୁଁ ଅଜାଣତ ର ତମର ଗୋଟେ ଭଲ କାମ କରିଦେଲି। ମୁଁ କହିଲି ହଁ ହଁ କରିଦେଇଛ।
ଯୋଉ ମନେ ଅଛି ତ ଆମେ କେତେ ଯୋଉ ମେଳା ବୁଲିଆକୁ ଯାଉ
ହଁ ବା ଏଇ ତତେ ମନେ ଅଛି ସେ ଯୋଉ ଚକୁଟା ଚକଡା ହାତରେ ଯୋଉ ମଥୁରା କେକ୍ ତା ତ ତାକୁ ଅନେଇଲା ବେଳୁକୁ ଯୋଉ କହିଲା କେ
ଇଲୋ ଆଉ ଅନୋ ସସ୍ ଦୋଉଚି ପୁଣି ଏତିକି ଟିକେ ଟିକେ
ହଁ ବା ତାକୁ ଦୁବାର ମାଗିଲେ ବି
ହଁ ସ ତା କୁ ଦେଖିକି ନା ଆମେ ଯୋଉ ଶିବାନୀ ଯେତିକି ହସିଲା ଯେ କହନି।
ହଁ ବା ସେ ଯେ ଆଗ ସେ ସେଇଭଳିଆ ଆଗ ଖାଏ ମୋ ମେଳା ଯାଏ ମୋ ସ ମେଳା ଯେବେ ବି ପଡିବ ସେ ମେଳା ବୁଲିବାକୁ କେବେ ଯାଏନା ସେ ମଥୁରା କେକ୍ ଆଉ କୋବି ପକେଟେ ଲଙ୍କା ଚପ ଖାଇବା ପାଇଁ ଯାଏ ଜାଣିଚୁ।
ଓ ଆରେ ମୁଁ ବି ମାନେ ଯାଏ ଆଉ କଣ ପାଇଁ ସେଇଗୁଡାକ ସେଇଠି ଭଲ ଲାଗେନି
ଭଲ ଲାଗେ ଅଲଗା ଆଡେ କୋଉଠି ବସେ ବି ନାଇଁ ଏତେ ଦୋକାନ ସେଇ ମେଳାରେ ହିଁ ବସେ ଏଇ ଦୋକାନ ଗୁଡା ଏବେ ଯେ ମୁଁ ଗୋଟେ ଦେଖିଦେଇଚି
ତୁ ବୋଧେ ଯାଇଥିଲୁ କେ ପାଇଁ ଅଁ ଫେୟାରୱେଲ ପରେ ଟା କଣ ତୁ ଯାଇଥିଲୁ ଆମ ସହିତ?
ଯୋଉ ଲିପିକା ଆଉ ଶ୍ରୀୟା ସହିତ ଯୋଉ ଯାଇଥିଲ?
ନା ନା ନା ହଁ ହଁ ତୁ ଯାଇଥିଲୁ ପା ଯୋଉ ଅ କଣ କହିଲୁ ରୁ ବି ଯୋଉ ତମ ମଝିରେ ବସିଥିଲା।
ହଁ ହଁ ଯାଇଚି ଯାଇଚି ଯୋଉ ଲିସା ମାଙ୍କ ସହିତ କଥା କୋହୁଚୁ?
ହଁ ହଁ ଲିସା ଘରିଆଙ୍କ ସହିତ।
ହଁ ହଁ ଯାଇଥିଲୁ।
ହଁ ସେଇଟା ବଢିଆ ମଜା ହେଇଥିଲା ଶିବାନି ବି ସେଇ ଗୁଡିଆ ତ ଯାଇଥିଲା ଆଉ।
ଚାରିଜଣ ଗୋଟେ ବସ ସି ଯାଇଥିଲୁ ମନେଅଛି ସେ ଯୋଉ ଷ୍ଟାଡିୟମ ପାଖୁରୁ ମେଳା
ଭିତୁରକୁ ପଳେଇଥିଲି ରୁବି ମତେ ଗେଟ୍ ବାହାରେ ଡାକୁଚି ଆରେ ଝୁଅ ଆସେ ସିଏ ଗଲାଣି କିଏ ଦେଖେ କଣ କହିବି
ଏ ଜଲଦି ବନ୍ଦ କରିଦଉଛନ୍ତି ପରା।
ଆରେ ସିଏ ଏଠୁ କଣ କହିଲୁ ସ ସକାଳ ଛଅଟାରୁ ନେଇକି ଦଶଟା ଯାଇ ଖୋଲୁଛି ପୁଣି ତିନିଟାରୁ ପାଞ୍ଚଟା ଇଏ କି ଟାଇମି କହିଲୁ।
ତିନିଟାରୁ ପାଞ୍ଚଟା ଯାଏ ଲୋକ ପାଞ୍ଚଟାରେ ବାହାରନ୍ତି। ଏତେ ଘରୁ ଖାଇବାକୁ ଗଲେ ଜଣେ ଜଣେ ଏତେଥ ଖରାରେ କିଏ ବାହାରେ। ହଁ ଏମିତି ବର୍ଷ ଶୀତ ଦିନେ ହଁ ତିନିଟାାରୁ ପାଞ୍ଚଟା ସ ମାନେ ଜଲ୍ଦୀ ସଞ୍ଜ ହେଇଯାଉଛି ତମେ କରିଦେଲେ ଠିକ ଖରା ଦିନ ଖରା ବଳେ କିଏ ଯିବ।
ସେଇଆ ତ ପୁଣି ଖୋଲୁଛି ସକାଳ ଛଅଟ ରୁ ଦଶଟା ଯାଏଁ ମାନେ କିଏ ଦଶଟାରେ ତ ଲୋକମାନୋନ ଆସିବେ।
ଆସିବେ ସତ କଥା ଆଉ ଛଅଟା ଯାଇ ବି ରଖୁନି ମାନେ ଚାରିଟାାରୁୁ ଛଅଟା ଥାନ୍ତା ହଁ ଛଅଟା ଭିତରେ ଗୋଟେ କି ବୁଲି ହେଇଥାନ୍ତା କି ରାତି ହୋଇଚି ପାର୍କ ରେ ରହିବନି ପଳେଇବେ। ଆଉ ଗୋଟେ ଭଲ ଗୋପବନ୍ଧୁ ପାର୍କ ଭଲ ଭାଇ ଆମର ସମାଜ ଅଫିସ୍ ଟା କୁଆଡେ ଗ ସମାଜ ଅଫିସ ସାମ୍ନାଟା।
ସମାଜ ଅଫିସ୍ ହଁ।
ଯୋଉ ସମାଜ ଖାତା ଯୋଉଠୁ ମିଳେ।
ଓ ସେଇ ଯୋଉ ଏଡିକି ଟିକିଟା?
ହଁ ତାର ସେଇଟା ଭଲ ତାର ଖୋଲା ଥାଏ ଆଠଟା ଯାଏ। ଖୁଲା ଥାଏ ରାତି।
ଓହୋ। ଆଉ ଗୋଟେ ମଧୁକୁଞଜ ପାର୍କ ଟା ବି ବଢିଆ। କିନ୍ତୁ ସେଇଟା ଏତେ ଖୋଲେନି ମଧ୍ୟ।
ହଁ ମଧୁ କୁଞ୍ଜ୍ ନା ଅକ୍ଷୟ ମାନ୍ତି ମୁ ଜାଣିନି ଜାଣିନି ପାଖ ପାଖି ମାନେ କନିକା ଛକର ଆଡେ ଯୋଉ ହରିଣ ପାର୍କ ପାଖେ ଯୋଉ ପାର୍କ ଟୁନି ଯୋ ସେଇଠି ଯିବୁ ପଟ୍ ହଁ ହଁ ରିଟର୍ନ ଆରେ ସେଇଠି ଏବେ ବଢିଆ କରିଦେଇଛି ଯେଉ ସୁନ୍ଦର ଦିନିଷଟେ ସେଠି ଫଟୋ ଉଠେଇବାକୁ ବଢିଆ ଅଛି। ଚି କେବେ ଗୋଟେ ଯଦି ଫଟୋ ଉଠେଇ ବରଥିବ ସେଠିକୁ ଆଶିବୁ ପିଙ୍କ୍ କ୍ଲର ଫୁଲ ହ୍ୱାଇଟିକ୍ଲର ଫୁଲ
ସେଇ ବୁଧବାର ଦିନ ଗଲେ ଦେଖିଆ କଣ ହଉଚି।
ହଁ ଏଇ ସେଇଠିକୁ ଯିବା ଏ ବନ୍ଦ ଯିବ ବା ସକାଳୁ ଗଲେ ଖୋଲା ଥାଏ ହଁ ବୁଧବାର ଖଲାଥିବ ବାକି ତାଙ୍କର ତାଙ୍କରବି ଟାଇମ୍ ଟେବୁଲ୍ ପରା
ଓହୋ ଏ ହେ ଏତେ କାଇଁ ଟାଇମି ରଖୁଛନ୍ତି କେ ଜାଣି।
ମାନେ ଦିନରେ ବନ୍ଦ ଥିବ ଯଦି ତୁ ଗଲୁ ତିନିଟା ଚାରିଟା ବେଳକୁ ଖୋଲା ଥିବ ଆଇଦର ସକାଳେ ସକାଳେ ସେଇ ଦଶଟା ଏଗାରଟା ଯାଇଏ ବୋଧେ
ଆଛା ଆଛା।
ସେଠିକି ବାକି ମୋ ଦିଦି ପା ସେଦିନ ଯୋଉ ରଜ ବେଳେ ହେଲା ଲଙ୍ଗା ମାନ ପିନ୍ଧଥିଲା ଯୋଉ ହାପ୍ ସା ଥାଏ ବ୍ରାଉନ କଲର୍ ଗୋଟେ ହେଲା ପିନ୍ଧିଥିଲା ଫଟୋ ଉଠିବାକୁ ସେଇଠିକୁ ଯିବ ବୋଲି ଭାବିଥିଲା କାରଣ ସେଇଠି ଫୁଲ ପଢିଆ ଅଛି ଡିଓ ବନେଇବାକୁ ଟ୍ରାଞ୍ଜେକ୍ସନ୍ ଭିଡିଓ। ମାନେ କିଛି ଗୋଟେ ଭିଡିଓ ବନେଇବାକୁ ଭାବିଥିଲି ହେଲା ଭାଇ ଗଲା ବେଳକୁ ବନ୍ଦ।
ଆ ସେଇ ତ ମାନେ ଏମିତି ପଳେଇବୁ ଯଦି ବନ୍ଦ ଥିବ ଆହୁରି ରାଗ ଚିଡିବ।
ସେ କେତେ ସୁନ୍ଦର ରେଡି ହେଇଥିଲା କହିଲା ମୁଁ ପିଙ୍କ୍ କଲର୍ ବାଲା ଫୁଲରେ ଏମତି ପାଦରେ ଚାଲିଥି ପାଉଁଜି ବାଲା ଆଉ ଚୁଡି ବାଲା ପୁର ଭାବିକି ରଖିଛି ଆଉ ବନିବ କାହିଁ ଭିଡିଓ। ଦେଖିଲା ବେଳକୁ ଯେ ବନ୍ତୁ ସେଇ ପାର୍କ ଆଉ ତାପରେ କିନ୍ତୁ ରଜ ବଳେ ଏଇ ଯୋଉ ବଖାରୀ ବାବା ରଜ ବେଳେ କିନ୍ତୁ ବାକି ଖୋଲା ଥିଲା ସେଇଠି ଫଟୋ ଉଠେଇବର ଥିଲା ରଜ ବେଳେ ବାରଟା ଯାଇଁ ଖୋଲା ଥି ବାରଟା ଗୋଟେ ବନ୍ଦ କରିୁଥିଲା ପୁଣି ତିନିଟାରୁ ଖୋଲୁଥିଲା।
ଆଛା ଆଛା।
ରଜ ବେଳେ ଟିକେ ଉଁ ଦେଖିଲେ ତ ଫଟୋ ଫଟ ଉଠେଇବାକୁ ଆସୁଛନ୍ତି ଝିଅ ମନେ ବୁଲୁଚନ୍ତି ମଜା କରୁଛନ୍ତି। ତ ଟିକେ ଖୋଲା ରଖିଥିଲା ଆଉ।
ହଁ।
ମୋର ଗୋଟେ ସାଙ୍ଗ ଯୋଉ ଭୋଇ ସେ ଯୋଉ ଭୋଇକୁ ଯାଣିନୁ ହେଲା ସେଦିନ ଯୋଉ ବସିଥିଲା ହଁ ସିଏ କଣ କରିଚି ତା ଘର ବିଡା ନାସି ହେଲା ଏତେ ଦୂରରୁ ଆଇଛି ସେଇ ପାକର୍କୁ ଫୋଟୋ ଉଠେଇବା ପାଇଁ ରଜରେ
ବିଡାନାସିିରୁ ଆଇଚି ମତେ କହୁଚି ପାର୍କରେ ଫଟ
ଫଟୋ ଉଠେଇବାକୁ ସେଯୋଉ ବୁଖାରୀ ବାବା ପାଖେ ବି ଆସିଥିଲା।
ହେ ପ୍ରଭୁ।
ପୁଣି ରେଡି ହେଇକି ଗୋଟେ ହେବି ରେଡି ହେଇକି ଆସିଥିଲା ହେଲା ଗୋଟେ ଥର ହ୍ୱାଇଟ ସ୍କଟ ଆଉ ବ୍ଲୁ କଲର ଟପ୍ ପିନ୍ଧିକି ଆସିଥିଲା ହେଲା ସ୍କର୍ଟ ବାଲା ଆଉ ଥରେ ଶାଢୀ ପିନ୍ଧିକି ଆସିଥିଲା। ଦି ଦିନ ଆସିଛି ରଜକୁ।
ପାର୍କ ପ୍ ମାନେ କଣ କହିଲୁ ମାନେ ଏତେ କିଛି ନହିଁ ଖାଲି ଘାସ ଗୁରାକ ଯାହା ଅଛି।
ହେଲେ ତମେ ପୋଜ ଦେଇଯା ଫଟୋ ଉଠେଇ ପାରିବ ଆଉ।
ହଁ ହଁ
ସେ ଟିକେ ପିଲାମାନେ ସେଠି ଡାନ୍ସ ଶିଖିବାକୁ ଆସୁଛନ୍ତି ଜାଣିଚୁ ଗୋଟେ ଗୋଟେ୍ କ୍ରିୟୁ ଆସିଯାଉଛନ୍ତି ଏବେ ଉପରେ ଶିଖୁଛନ୍ତି ଛୋଟ୍ ଛୋଟ ଛୁଆ ମାନଙ୍କର ଗୋଟେ ସାର୍ ଆସୁ ତାଙ୍କୁ ଫ୍ଲିପ ଫ୍ଲିପ ମାରିକି ଭାଇ କାନ୍ଧ ଉପରେ ଚଢେଇକି ପୁରା ଡ୍ୟାନ୍ସ ଶିଖୋଉଛି ମୁଁ ଦେଖିଲି।
ହଁ ମାନେ ସେଇଟା ବି ଭଲ ମାନେ ବଡ ଜାଗା ଟା କିନ୍ତୁ ମାନେ ଏତେ କିଛି ଇଏ ନାହିଁ।
କିଛି ନାହିଁ ମାନେ କିଛି ଇନଷ୍ଟ୍ରୁମେଣ୍ଟ ରଖିଦେଇଥାନ୍ତ ଜିମ୍ କି ଏମତି ବଡି ୱେଟ୍ ଇଏ ର କି କଣ ଗୋଟ ଯେମିତି ପାର୍କ ଭଲଲ୍ ଲାଗେ ସେମିତି ଲଗେଇଦେଲେ ଆଉ ଭଲ ଲାଗିବ ସେଠି ଯେ କିଛି ନାହିଁ ପୁରା ଖୋଲା ଜାଗା ଘାସ ସେଠି ଯାହା ଡ୍ୟାନ୍ସ ଶିଖୁଛନ୍ତି ଏବେ କେତେ ଜଣ ଆସିି ୟୋଗା କରୁଚନ୍ତି ଆଉ କେତେ ଜଣ ଏମତି ଭାଇ ମାନେ ଆସିକି ସେ ଯୋଉ ସିଡି ଯୋଉ ସିଡି ଟା ବନେଇଛି ଯୋଉମାନେ ଆଥଲେଟ୍ ପିଲା ଉରା ସେ ସିିଡିରେ ଦେଖିବୁ ଜମ୍ପ କରୁଛନ୍ତି ଭାଇ ମୁଁ ଦେଖ କି ଟଙ୍କା ବା ପୁରା ତିନି ଚାରିଟା ମୁଁ ପଡି ଉଡିକି ପଡିଥିବି। ହଁ ପରା ମୁଁ ତ କହୁଚି ମୁଁ ଗଡି ଗଡି ତଳେ ଆସି ପଡିବି ସିଏ ଜାଣିଚୁ ଗୋଟେ ସିଡରୁ ତିନ୍ ଚାରିଟା ସିଢି ମାନେ ସେଟା ପୁଣି ଚଉଡା ଚଉଡା ନହେଁ କେତେ ଚଉଡା ସେ ପୁରା ଗୋଟ୍ ଗୋଟେ ସିଢି ରୁ ଦିଟା ସିଢି ଯାଇ ଥାର୍ଡ ସିଢିକୁ ଜମ୍ପ କରୁଚନ୍ତି ତାଙ୍କର ପ୍ରାକ୍ଟିସ୍ ଆଉ ନା ତାଙ୍କ କେ କରିଦେଉଛନ୍ତି ଆଉ ରଖି ଦଉଚନ୍ତି ମୁଁ ଦେଇଥାନ୍ତି ମୋ ଗୋଡ ଫାଡି ହେଇକି ପଡିିଥାନ୍ତି କୋଉ ଆଡେ।
ଦି ରୁବି ହେଇଥିଲେ ତ ପୁଅରା ମୁହଁ ମାଡି ହେଇକି
ସେ ତ କହିଲା ନା ନା ମୁଁ ଗୋଟେ ସିଢି ବି ଚଢି ପାରିବିନି ଯେତେ ଚଉଡା ସିଢି ସେ କହିବ ଏତେ ଚଉଡ଼ା ସିଢି ମୁଁ ଚଢି ପାରିବିନି।
ହଁ ଟିକ କଥା।
ରୁବି କଥା କଣ ସେ କଣ କଲ୍ ଫଲ୍ କିଛି କରୁନି ତାକୁ ମେସେଜ
ଆରେ ତାର କଣ ତା ଏରିଆରେ ନେଟୱାର୍କ ବିଲକୁଲ ପାଉନି। ସେଥିପାଇଁ ଯୋଉ ବର୍ଷା ହେଇଚି ସେଥିପାଇଁ ତାଙ୍କ ଏରିଆରେ ବିଲକୁଲ ବି ନେଟୱାର୍କ ନାହିଁ।
ହଉ ତାକୁ କାଲି ମୁଁ କଲ୍ କରିଥିଲି ସେ ରାତିରେ କେବେ ଗୋଟେ କଥାହଉଥିଲି ମେସେଜ୍ କଲ୍ ହ୍ୱାଟସପ୍ ଯୋଉ କଡ଼, କଡ଼, କଡ଼, କଡ଼, କଡ, କଡ ସାଉଣ୍ଡ ହଉଥିଲା।
ରାତିରେ ସେ ଯୋଉ ଇନଷ୍ଟା ରୁ ସେ କେମିତିଆ ଭିଡିଓ ପଠେଇଛି।
ମୁଁ ଦେଖିନି ଆଜି ସଖାଳୁ ମୁଁ ଇନଷ୍ଟା ଖୋଲିନି ଭାଇ ମୁଁ ସେଇଆ ଭାବୁ
ନାଇଁ ଆମର ସେଇ ହ୍ଵାଟସଆପ୍ ଗ୍ରୁପ ରେ ପଠେଇଛି ସେଇ ଗୋଟିକ
ଆଚ୍ଛା ଦେଖିବା ଆଉ ଯୋଉ କଣ୍ କହିଲୁ?
କାଲି ମୋର ବାହାଘର ତମେ ଆସିବ।
ଆରେ ଆରେ ଝୋଉ ବୁକ ଦେଖ ଦେଖିଛୁ ନା ବହିରେ ଲେଖା ହେଇଛି ନିମୁଡ଼ା ନିମୁଡ଼ା।
ଏ ଝୁଅ ଲୋ କହନି ସେ ଯାହା ହେଲାଣି ସେ ବହି ଗୁଡାକ ଯେ ଛାଡେ।
ମାନେ ଆମ ବେଳେ କହିବାକୁ ଗଲେ ପାଠ ବହୁତ ଭଲ ଥିଲା ୟାଙ୍କର ଯୋ ନୂଆ ବହି ଏଡି ମୁଁ ଭାବିଲି ପୁରା ହେବିଥିବ ପାଠ ନାସା ଫାସ ର ପାଠ ଆଣି ପୁରାଇ ଦେଇଥିବେ। ଦେଖିଲା ବେଳକୁ ଏମାନେ ଗୀତ ଫିଲ୍ମ ତାପରେ କଣ କଣ ସବୁ ମାନେ ବିଶ୍ୱାସ ମୁଁ ନ ଅଷ୍ଟମ ର ବହି ଦେଖିଲି ଗଣିତ ବହିରେ ଅଭ୍ୟାସ କାର୍ଯ୍ୟ ନାହିଁ।
ହଁ।
ମାନେ ତୁ ଗଣିତରେ ଯଦି ତୁ ପ୍ରାକ୍ଟିସ୍ ନ କରିବୁ ଅଭ୍ୟାସ କାର୍ଯ୍ୟ କୋସିନ୍ ପ୍ରୋବଲେମ ନ ସଲବ୍ କରିବୁ ତୁ ପଢିବୁ କଣ ବିଶ୍ୱାସ କରେ ଗ ଗପ ଇଏ ଆ ସୀତାମିତା ଗପ ଖାଲି ଗୁଡାଏ ଗପ। ନିଜେ କରି ଦେଖରେ ବି ଅଳପ ମାନେ ଏକ ରୁ ଦଶ ନମ୍ବର କୋଶ୍ଚିନ ବି ବୋଧେ ନଥିବ। ମାନେ ପୁରା ଅଳ୍ପ ଅଳ୍ପ କୋଶ୍ଚିନ୍‌ କିଛି ନାହିଁ ମାନେ ସତ କହିବି ଯିଏ ପଢ଼େ ପାଠ ପଢା ପିଲା ଥିବ ସେ ବହି ଭିତରେ ପଢିବ। ଯିଏ ପାଠ ପଢା ପିଲା ନଥିବ ଯେଉଁମାନେ ପଢ଼ୁନଥିବେ ବହି ଭିତର ଖାଲି ଅଭ୍ୟାସ କାର୍ଯ୍ୟ କରିକି ପାସ୍ ମାର୍କ ଉଠଉଥିବେ କି ଅଭ୍ୟାସ କାର୍ଯ୍ୟ ଏଗ୍ଜାମ୍ ପୂର୍ବରୁ ପଢୁଥିବେ। ସେମାନେ ସେଇ ଗଧ ପିଲା ଆହୁରି ଗଧ ହବ ପାଠ ପଢ଼ା ପିଲା ପଢ଼ିବେ ଗଧ ପିଲା ଆଉ ଗଧ ହବ।
ହୁଁ ସତ କଥା ସେଇଆ ତ।
ଭାଇ ଏବେ ଆଉ ସେଇଥି ପାଇଁ ତ ଗର୍ଣ୍ଣମେଣ୍ଟ ସ୍କୁଲରେ ଇଚ୍ଛା ବି ହଉନି ପଢ଼େଇ ବାକୁ।
ଏବେ ବି ପୁଣି କରିଦେଇଛି କଣ କହିଲୁ ଏସ୍ ସି ଏସ୍ଟି କାଷ୍ଟ ବୋଧେ ତାଙ୍କରି ପାଇଁ କି କଣ ଖାଲି ଆଉ କେଜି ରୁ ପିଜି ବୋଧେ ଫ୍ରି କରିଦେଇଛି କି କଣ?
ପିଜି ଯାଏଁ ହଁ ପରା ମୁଁ ଏବେ ନୁହଁ କାଲି ଗୋଟେ ଦିଦି ଗୋଟେ କହୁଥିଲେ ମୁଁ ଶୁଣିଲି। କୁଆଡେ ପିଜି ମାନେ ଫ୍ରି। ଏମିତି କା ହିଁ କରୁଛନ୍ତି ଭାରି ସତ ମାନେ ମୁଁ ଏସି ହେଇକି ବି ମୁଁ କହୁଛି କି ଏ ବେକାର। କାବିଲିତ ହିସାବରେ ନିଅ।
କଣ ତା
ସେମାନେ କଣ ଆରେ ଦେଖେ ଯଦି ହଉ ଏସ୍ ସି ଏସ୍ ସି ପିଲାମାନଙ୍କର ମୁଁ ବୁଝିଲି କି ତାଙ୍କର ଟିକେ ଫାଇନାନ୍‌ ସିଆଲ୍‌ ପ୍ରୋବ୍ଲେ କମ୍ ଥାଏ ଅସୁବିଧା ଫେସ୍ କର ତ ତାଙ୍କ ପାଇଁ ରଖ କିନ୍ତୁ ଜେନେରାଲ ପିଲା କଣ ସମସ୍ତେ ଅମିର ନା କଣ ସମସ୍ତେ ତମ ପାଖରେ ଭାରି ପଇସା ନା କଣ ସେମାନଙ୍କ ବି ତ ଲୋସ୍‌ ଅଛନ୍ତି ଇସୁ କି ସେଇ କଥା ତ ଯାହା କରୁଛ ଗୋଟେ ମା -ମାନେ ଇନ୍‌ସାପ ଦେଲାବେଳେ ସମସ୍ତେ ଯେମିତି କେହି କିଛି କହିବେନି। ସେମିତି ନୁହ ନା
ହଁ ସେଇଆ ତ।
ଦେଖେ ରିଜର୍ଭେସନ ରଖୁଛ ରଖ ରଖିଲା ଭଳି ରଖ। ଆଚ୍ଛା କମ୍ ପିଲାକୁ ବି ଦେଉଛନ୍ତି ଚଳିବ କିନ୍ତୁ ଏଇ ସବୁ କାଇଁ କଲେ। ଅଲଗା ପିଲା କଣ ତାଙ୍କ ପାଖରେ ପଇସା ଅଛି ସେମାନେ ପିଜିି ପାଇଁ ଏମାନେ ଦେଖିବେ ସତୁରି ହଜାର ଏମିତି ଦଉଥିବେ ପିିଜି ପାଇଁ ଏମାନେ କିଛି ସେ ଦଉନଥିବେ ନା ମାନେ ବାଧି ବନି ଯିଏ ଦଉଥିବ ତାକୁ।
ହଁ।
ଭାରି ବାଜେ
ମତେ ବି ସେଇଆ ଭାବି ରାଗ ଚିଡ଼େ ଆଉ ଏ ଯୋଉ ବହିରେ ଯୋଉ ସବୁ ଗୀତ ଲେଖା ହେଇଯାଇଛି ସେଗୁଡାକ
ଆରେ ରେସିପି ଲେଖା ହେଇଛି ଯିବ ଖାଇବ ମୁଁ ଭାବୁଛି ମୁଁ ସେଇ ବହିଟା ଆଣିକି ର
ଆଲୋ ହଁ ରେସିପି ଗୋଟେ ବହିରେ ଲେଖା ହେଇଛି କେମିତି କଣ କରିବ।
ଦହିବରା ଆଳୁଦମ ଚାଟ ତାପରେ ମସଲା ମୁୁଡି ସବୁରରେସି ରେସିପି ଲେଖା ହେଇଛି ଜାଣିଛୁ ମୁଁ ଭାବୁଛି ସେଇ ମତେ ତ ରୋ ସେ ଆସନି ସେଇଟା ଆଣିକି ରଖିଦେବି ସେଇ ବହିଟା ଖୋଲିକି ସେଇଥିରୁ କରିବି ରୋଷେଇ।
ହୁଁ ହୁଁ ହଉ ତାହେଲେ ଝୁଅ ମୁଁ ରଖୁଛି ହେଲା।
ହଁ ହଁ ହଉ ରଖୁଛି ହାଁ ହୁଁ।